ହୁଁ କଣ କରୁଥୁଲ।
ଛାତ ଉପରେ।
ଛାତ ଉପରେ। ସେତେବେଳୁ ବସିଛ ନା। ଆସିକି ଯାଇକି ଆଉଥରେ ବସିଛ।
ଯାଇକି ପୁଣି ଆସିକି ପୁଣି ବଇଚି।
ଓହ ରୋଷେଇ ଶେଷ।
ହଁ।
ଖାଇ ସାରିଲଣି।
ନାଇଁ ଏଇନା ବରା ଖାଇକି ଆଇଲି। ଉପରକୁ ଆଉ ଟିକେ ଗଲେ ଖାଇବି ନହେଲେ ନାଇଁ ଖାଇବିନି ଆଉ।
ଏଇନେ ବରା ଖାଇଲେ ଭାତ କେତେବେଳେ ଖାଇବ।
ସେଇ ତ ଯଦି ଇଚ୍ଛା ହେଲା ଖାଇବି ନହେଲେ ଖାଇମିନି।
ହୁଁ। ଆଚ୍ଛା ମୁଁ ଏଇନେ ଚିକେନ କଷା ଟିକେ ଖାଇକି ଆସିଲି।
ଓହୋ।
କହିଲି ଯାଜପୁରୀରେ କଣ ମେନ୍ ସ୍ପେଶଆଲ ଖାଇବା।
କାକେରା। ଯାଜପୁର ନା ମୁଁ ଛତିଆରେ କାକେରା। ହଁ
ଆଚ୍ଛା ଘରେ ଆମେ ଯେମିତି ଭାତ ଖାଉଛୁ ତମର ବି ଭାତ ସ୍ପେଶାଲ ନାଁ ଅଲଗା କିଛି। ରହୁଛି।
ନାଇଁ ଭାତ।
ଭାତ। ଅଟା କି? ମାଣ୍ଡିଆ ମାଣ୍ଡିଆ ଫାଣ୍ଡିଆ ମିଳୁଚି ନା ନାଇଁ।
ନା ନା ରୁଟ୍ ଅଟା ଅଟା ପ୍ୟାକେଟ ଖିଆଯିବ ଅଟା।
ହୁଁ ହୁଁ ଅଟା, ମାଣ୍ଡିଆ ମିଳୁନି?
ନା ନା ମାଣ୍ଡିଆ।
ମାଣ୍ଡିଆ କେବେ ଖାଇଛ ନା ଖାଇନ?
ନାଇଁ ହେ ଯୋଉ ମାଣ୍ଡିଆର ଗୋଟେ ଲଡୁ ନ ଥାଏ। ସେଇ ଲଡୁ ଖାଇଚି। ଗୋଟେ ଖାଇଲେ ମତେ ଭଲ ଲାଗିଲାନି ମୁଁ ଖାଇନି ନା ମୁଁ ଦେଖିନି। ନା ନା।
ଡିଟୋ ସୋରିଷ ଯେମିତି ନୁହଁ। ସେମିତି ସୋରିଷ ଆଉ। ସୋରିଷଟା କଣ କଳା କି ଟିକେ ରେଡ୍। କଲର ହବ। ସେମ୍ ସେମ୍ ସେଇ ଛୋଟ ଛୋଟ ଏଗା। ଦିଟାଙ୍କୁ ରଖିଲେ ଚିହ୍ନି ପାରିବନି। ସୋରିଷ କଣ ମାଣ୍ଡିଆ କଣ ଆମ ଏପଟ ଏରିଆରେ ବହୁତ କମ୍ ହୁଏ କିନ୍ତୁ ରେଟ୍ ବହୁତୁ ଅଧିକ।
ମଣ୍ଡିଆ କଣ ହୁଏ ଅଟା ମାନେ ଛ ତ ହୁଏ ନା କଣ?
ନା ନା ଛତୁଆ ତ ହୁଏନି କ୍ଷୀରି ଫିରି କରିକି ଖାଉଛନ୍ତି। ଆଉ ମାଣ୍ଡିଆରେ କେକ୍ ତିରି ହଉଛି। ମାନେ ରୋଗୀ ମାନେ ମାନ କିଆ ଖାଉଛନ୍ତି ପ୍ରାୟ। ଡାଇବେଟିସି ଆଉ ଏ ବ୍ଲଡ ପ୍ରେସର କି? ଦେହ ପାଇଁ ଭଲ, ମାଣ୍ଡିଆ ଟା।
ହୁଁ ତମେ ଖାଇଚ?
ମୋର ହେରା ପସ ନାଁ, ଘରେ ହୁଏ ବାପା ବୋଉ ଖାଆନ୍ତି କିନ୍ତୁ ମୁଁ ଖାଏନି। ଗରୁ ଆମ ପଟେ ହୁଏ କିନ୍ତୁ ଏବେ ବହୁତ କମ୍ ହେଇଗଲାଣି ଏବେ ସବୁ ଧାନ କରୁଛନ୍ତି। ମାଣ୍ଡିଆ ଏଇ ସେପଟ ଜଙ୍ଗଲ ଏରିଆରେ କେତେଟା କରୁଛନ୍ତି। ଏପଟ କରୁନାହାଁନ୍ତି ହେଲେ କିନ୍ତୁ ବହୁତ ଡିମାଣ୍ଡ ରହୁଛି।
ନା, ଆମ ଇଆଡେ ଟୋଟାଲ ନାଇଁ। କିଏ ଦେଖି ବି ନଥିବେ ବି ଅଧା ଲୋକ। ମୁଁ ତ ଦେଖିନି ଆଉ କଣ କହିବି। ଆମ ଆଡେ କିଏ ଦେଖିିନଥିବେ ଅଧା ଲୋକ। ହାଲୋ, ଦେଖି ନାହାଁନ୍ତି କେହି ତ ମୁଁ ତ ଦେଖିିନଥିଲି।
ତମେ ବି ଦେଖିନ, ହୁଁ ମୁଁ ବି ଦେଖି ଦେଖିନଥିଲି ମୁଁ ଏବେ ରିସେଣ୍ଟ ଦି ବର୍ଷ ହେଲା ଦେଖିଛି। ମୁଁ ଜାଣିନଥିଲି ଯେ ମାଣ୍ଡିଆ ଏମିତିଆ ହୁଏ ବୋଲି।
ମୁଁ ଜାଣିଛି ଯୋଉ ବହିରେ ନଥାଏ ବହି ରେ ପଢ଼ା ହେଇଥିଲା ଲୋ ମା। ହାଣ୍ଡି ହଣ୍ଡେ। ମାଣ୍ଡିଆରେ କଣଟେ ଅ ସେ ସେ ମୁଁ ଜାଣିଚି, କିନ୍ତୁ ଦେଖିନଥିଲି କେବେ ଆଉ।
ହୁଁ।
ଏବେ ଯୋଉ ସ୍କୁଲରେ ମିଳୁନି ଲଡୁ ଫଡୁ ମଙ୍ଗଳବାର ଦିନ ଆଉ। ମାଣ୍ଡିଆ ଲଡୁ ଆଉ ବାଦାମ ଲଡୁ, ସେଇଥିରେ ମୋ ଝିଅ ଗୋଟେ ମତେ ଆଣି ଦେଇଥିଲା। କହିଲା ଆଣିଦେଇଛି ନେ। ହଁ ବା। ପ୍ଲସ୍ ଟୁ କାଇଁ ଅଙ୍ଗନବାଡ଼ି ପ୍ଲସ ଟୁ ରେ ମିଳିବ ନା ନା।
ଝିଅ ଝିଅ ପିଲାଙ୍କୁ ବା ପାଇଁ ମିଳୁଛି ମୁଢ଼ି, ଛତୁଆ।
ଅ ଛତୁଆ ନୁହେଁ ସିଏ ମୁଢ଼୍ ଢ଼ି, ଅଣ୍ଡା ଆଉ ସୋଲା।
ହଉ ହଉ ଏବେ
ମୁଢ଼ି, ଅଣ୍ଡା, ସୋଲା। ଦଉଛନ୍ତି ମାନେ ମତ ମତେ ବୟସ ହେଇଗଲାଣି ବୋଲି ଦଉନାହାଁନ୍ତି ଆଉ। ବର୍ଷେ ହେଇଯିବଣି ମୋର ବନ୍ଦ ହେଇଗଲାଣି। ଅଠର ବର୍ଷ ବୋଧେ।
ଅଠର ଯାଇକି ଦଉଛନ୍ତି ନାଇଁକି।
ତହବ
ହଉ ଭଲ କିନ୍ତୁ ଗମେଣ୍ଟ୍ ସଂସ୍ଥା କରିଦେଇଛି ଆଉ।
ଦିଇ ଜଣ ଆମ ଗାଁ ଲୋକ। ପୁରା ଆମ ଲୋକ ପା, ସେ ସ୍ତ୍ରୀ ଲୋକଟାକୁ ଜମା ଭଲ ଲାଗେନି।
ଅଣ୍ଡା କେତେଟା ଲେଖାଏଁ ଦଉଛନ୍ତି? ଅଣ୍ଡା ଅଣ୍ଡା କେତେ ଏ ଲାଗି ଦ
ତେରି କଣ ହବ ବ ଇ ସତର ସତର କେତେ ସତର ପୁରିକି ଷୋଳ ଯୋଉ ଛଅ ଖଣ୍ଡେ ଚାଲିଛି ଛ ମାସ ଖଣ୍ଡଲ୍ ରେ ଫା ଦେଲେ ଅଷ୍ଟେ କା ଦେଇ ଦଉ ହଏ ମାନେ ମାସକୁ ଯ ଦେଲେ ହାଲୋ।
ହୁଁ ହୁଁ ସବୁଛି କୁଅ। ହାଲୋ।
ଏ ଦି ମାସ ଖଣ୍ଡେ ଯେମିତି ଦଶଟା ଲେଖାଂ। ଦି ଦିନ୍ ଦେଲେ ଧ ହାଲୋ।
ହଁ ରେ ଶୁଭୁଛି। କୁହ। ଶୁଣୁଛି ଶୁଣୁଛି। ମୋ ଭଏସ ଆସୁନ କି। ହ୍ୟାଲୋ।
ଖା
ଆରେ ଶୁଭୁ ଶୁଭୁଛି ମତେ ତେ
ହଉ ମୁଁ କହିଲି। ଦି ମାସ ଦେଲେ ଦଶଟା ଲେଖା ତା ପରଠାରୁ ନଅଟା ଲେଖାଦେଲେ। ଏବେ
ଏରା ରଖି ଦଉଛନ୍ତି ଗୋଟେ ଗୋଟେ ରଖି ଦଉଛନ୍ତି ବୁଝିଲ ସବୁଆଡେ ସେମିତି। ଆମ୍ବଟେ ବି ସେମିତି ରଖି ଦଉଛନ୍ତି ସେମାନେ। ତାଙ୍କେ ଖାଇବେ ନା ଯୋଉ ବାଣ୍ଟୁ ନାହାନ୍ତି ସେମାନେ ଖାଇକି ତ ପୁଣି ମୋଟ ହେବେ ନା। ଆଉ ତମେ ଏକୁଟିଆ ଖାଇଲେ କିଁତି ହବ! ହଁ ଆଉ କେତେ ସେ କିଣି ହେବେ କହିଲ।
ହଁ ହଁ।
ହଁ ତାଙ୍କେ ତ ପୁଣି ଖାଇବେ ନା।
ସେ ସେ ସେୟାକୁ ରଖିକି ବିକି ଦଉଚନ୍ତି।
ହୁଁ ବିକି ଦଉଛନ୍ତି। ତା ବାଦ ସେଏତ କିଣିକି ଆଣୁଛନ୍ତି। କମେଇକି ଆଣୁଥିବେ ଆଉ ବିକିବେ କଣ? ସିଏ ଆଉ କଣ ଡାଇରେକ୍ଟ ଗମେଟ୍ ଅଣ୍ଡା ଦଉ ଚିକି? ଗମେଟ୍ ପଇସା ଦଉଚି। ପଇସା ଦେଲା ପରେ ଏମାନେ ଅଣ୍ଡା କିଣିକି ଆଣୁସନ୍ତି।
ହଁ ହଁ।
ହୁଁ,
ହୁଁ, ହେଇଥିବ। ମୁଁ ତ ଜାଣିନି ଏତେ ମୁଁ ତିନି ଚାରି ମାସ ଖଣ୍ଡେ ନାଇଁ ଆଉ ମିଳୁନି। କେବେ ଠାରୁ ବନ୍ଦ ହେଲାଣି? ନା।
ପଞ୍ଚାୟତରେ କଣ ଦଉଛନ୍ତି?
ଚାଉଳ। ଖାଲି ଚାଉଳ ହଁ। ଆଗେ ଦିଆ ହଉଥିଲା ଅଟା ଦିଆ ହଉଥିଲା, କିରୋସିନ ଦିଆ ହଉଥିଲା, ଆଉ କଣ ସୋଲା ଫୋଲା ପା ମିଳେ ସେ ସିବୁ ଦିଆ ହଉଥିଲା। ଏବେ କିଛି ଦିଆ ହଉନି?
ଓ ଆମ ପଟେ ଚିନି-ଇଁ- ଅଁ ତାପରେ କିରୋସିନି-ଇ ଆଉ ଚାଉଳ ତିନିଟାଙ୍କ ଦଉଥିଲେ।
ଏବେ କଣ ଦଉଛନ୍ତି?
ଖାଲି ଚାଉଳ ବା।
ହୁଁହୁଁ ହୁଁ ହ।
ସ୍କୁଲ ରେ ଖାଇବା ତମପଟେ କଣ କେମିତି ଦଉଛି? ହନ୍ତି।
ଆତ୍ ସୋମବାର ଯୋଉ ବୁଧବାର, ଶନିବାର ଭାତ ଅଣ୍ଡା ତରକାରୀ। ଆଉ ସବୁଦିନି ଭାତ ମିଲ୍ ମେକର ତର୍ ଇ ଭାତ ଡାଲି ଯ ମଙ୍ଗଳବାର ଦିନ ଶୁକ୍ରବାର ଦିନ ମିଲ୍ ଭାତ ମିଲ୍ ମେକର ତରକ କାରି। ତାପରେ ଭାତ ଡାଲି ଏବେ ଚେଞ୍ଜ ହେଇଗାଣି ବୋଧେ ସ୍କୁଲଟା! ମୁଁ ଥିଲାବେଳେ କହୁଛି।
ଦିନେ ଅଣ୍ଡା ହଉଛି ବୋଧେ!
ହଁ। ସୋମବାର ଦିଆ ହୁଏ ଆମର ଅଣ୍ଡା
ଆମସିନ୍ତି।
ସୋମବାର ଦିଆ ହୁଏ ଅଣ୍ଡା ହଁ ଶୁକ୍ରବାର ଆମର ବୁଧବାର ଶନିବାର
ନା ନା ଆମର ବୁଧବାରକୁ ଶୁକ୍ରବାର ଦଉଥିଲେ ଅଣ୍ଡା ସନିବାରେ ଖାଆନ୍ତି।
ଆମର ଆମର ବୁଧ ବୁଧୁବାର ଶନିବାର
କିନ୍ତୁ ଗୋଟେ ଗୋଟେ ଲାଇନ ଦଉଛନ୍ତି ସେମିଆ ଫେମିଆ ଖିରି ଫିରି କରିକି ଦଉଛନ୍ତି ହେଲେ।
ଏବେ ଏବେ ଚେଚ୍ ହେଇଗଲାଣି ଏବେ ବଢିଆ ଖାଇବାକୁ ଦଉଛନ୍ତି ଲଡୁ ଫଡୁ ସବୁବେଳେ ଦଉଛନ୍ତି ଖାଇବାକୁ ବି ଭଲ ଦଉଛନ୍ତି। ମାନେ କଣ ସେଟାରେ ପାଣିଚିଆ ଡାଲି ଏମିତି ସବୁ ଦିଅନ୍ତି ଏଥର ପୁରା ଭଲସେ ଦଉଛନ୍ତି।
ଆମ ସେ ପକୋଡା ସୟାବନ୍ ବଢି ନା କି। ପୋକ ବାହାରିଲେ ନାଇଁ ସୋୟାବିନ ରେ ତମ ଆସିକି
ନାମଆଡେ ପୋକ ପୋକଛି ନା କିନ୍ତୁ ଅଣ୍ଡା ନୁହେଁ ବେଶ ସିଝିକି ଫାଟି ଯାଇଥିଲେ ତାକୁ ଏମତିକ କି ଏଇ ଆଧରେ ରୋଗ ହେଇଥିଲା ଆଧରେ ଅଣ୍ଡା ବେଶୀ ଦିନ ରହିଯାଇଥିଲା ଏଇ ହେଇଥିଲା। ଆମେ ତ ସବୁ ଛୁଆଁ ଅଣ୍ଡାକୁ ଫୋପାଡ଼ିଦଉଥିଲୁ ସ୍କୁଲରେ ଯୋଉ ଆଜବେଷ୍ଟ ନ ଥାଏ ଆଜବେଷ୍ଟ ଉପରକୁ।
ହୁଁ ହୁଁ ହୁଁ ହୁଁ। ହ୍ୟାଲୋ।
ହଁ।
ଆଜବେଷ୍ଟ ତମର ଛାତ ପଡ଼ିନି କି?
ଆରେ ମୁଁ କହୁଛି ଆମେ ତ ଥିଲୁ ଗୋଟେ ମାନେ ଛାତ ଥିଲା ଗୋଟେ ଘର ଆଜବେଷ୍ଟ ଥିଲା। ସେତେଳେ ପଜନ୍ତ ସେତେଳେ ପଢ଼ାପଢ଼ି କିଛି ହଉନଥିଲା ସେତେଳେ ସାଇକେଲ୍ ଷ୍ଟାଡେ ରଖିଥିଲେ ସେଇଠି ଆମେ ସାଇକେଲ ରଖୁ।
ହୁଁ ହୁଁ ହୁଁ।
ସେଇଠି ମୁଁ ପଢିଥିଲେ ଏବେ ତ ସବୁ ନୂଆ ନୂଆ ହେଇଗଲାଣି ଆମ ସ୍କୁଲ୍
ଏବେ ତ ସବୁ ଫାଇପ୍ ଟି ହେଇଗଲାଣି ଆଉ। ହୁଁ ଘର ଦେଖିଲେ ଘର ଦେଖିଲେ ଆସିବାକୁ ଇଚ୍ଛା ହବନି ଆଉ ଘରକୁ। ହୁଁ। କମ୍ପ୍ୟୁଟର ରେ ପାଠ ପଢଉଛନ୍ତି ଗୀତ ସୁଣୁ ଚନ୍ତି ନାଁ କଣ।
ହଁ।
ଆ ଏଚି ଡିସ୍ ପ୍ଲେ
ଆଉ ଯୋଉ ବ ହ୍ୱାଇଟ ବୋର୍ଡ ପଡ଼ା ହଉନି କି ବ୍ଲା ବୋର୍ଡରେ ପଢା ହଉନି।
ହୁଁ ଡାଇରେଟେ ଡିସପ୍ଲେ ବା ଏଲିଡିରେ ଏଲିଡି। କମ୍ ଗୋଟେ ଟିଚର ତ କାହାକୁ ପୋଷ୍ଟିଂ କରିନି ଏମିତି ମନେ ଇଛା ପଢଉଛନ୍ତି ସାର୍ ମାନେ ଆସୁନି ତ ସେମାନେ
ହଁ‌।
ବ ଆଚ୍ଛା ତମଟା ବେ ସ୍କୁଲର କମ୍ପ୍ୟୁଟର ଥିଲାନା ନଥିଲା?
ନା।
ଆମ ସ୍କୁଲରେ କିନ୍ତୁ ଥିଲା। ଆମସିକି ଥିଲା ସବୁ ସ୍କୁଲରେ ନଥିଲା କିଛିଟା ସ୍କୁଲ ଥିଲା ତମର ବୋକ୍ଲଗ୍ରାଉଣ୍ଡ।
ଆମର ଆମର ଥିବ ଦ ମାନେ ପର୍ସନାଲ ସାର୍ କାହାକୁ ଦେଖ
ଆରେ ଆମେ ଷଷ୍ଠ ସପ୍ଟମ କ୍ଲାସ ରେ ଥିଲା କମ୍ପ୍ୟୁଟର।
ନା ଆମର ନଥିଲା।
କିନ୍ତୁ ବ୍ ବ୍ଲଗ୍ରାଣ୍ଡ ସ୍କୁଲ ମ ଆରେ ନଥିଲା କିନ୍ତୁ ଗଣମେଣ୍ଟ ସ୍କୁଲରେ ଥିଲା।
ଆମର ତ ନଥିଲା କାଇଁ ସାର୍ ତ ଆମକୁ ଦିଅନ୍ତିନି କରିବାକୁ
ହଁ ଚାରି ପାଞ୍ଚଟା ମସ୍କି ଆସିଥିଲା ଆମେ ଖାଲି ଗପ ହେଇ ଟାଇ ରେ ଦେଖୁ ଶକାନ୍ତିିନି କିଛି ଖାଲି ଗପ ଦେଖିବୁ ଆମେ ଯାଇ
ହଁ ନା ନା ଆମକୁ ଦିଦି ମୋବାଇଲରେ ଦେଖେଇ ଦିଅନ୍ତି ସେ ଭାଇ ଦେଖ ଭିଡିଓ।
ହୁଁ।
ହଉ ଆଉ।
ତେ ଭାଇ
ହଁ ରଖିଦିଅ
ହଉ ହଉ ରଖୁଛି।
ହୁଁ ହୁଁ ହୁଁ ହୁଁ।